ହ
ହ୍ୟାଲୋ ନମ
କଣ କରୁଛନ୍ତି ରୁଦ୍ର ପ୍ରସାଦ? ନମସ୍କାର ନମସ୍କାର କଣ କରୁଛନ୍ତି ରୁଦ୍ର ପ୍ରସାଦ?
ମୁଁ ଆମର ଏଇ ଯୋଉ ଛାତ ଉପରେ ମୁଁ ଟିକେ ଭ୍ରମଣ କାର୍ଯ୍ୟ କରୁଥିଲି।
ଆଚ୍ଛା ଆଛା କେତେବେଳେ ଖାଇଲେ ନା ନାଇଁ ଆପଣ?
ହଁ ମୁଁ ଖାଇସାରିଲିଣି ଆପଣ ଖାଇଛନ୍ତି?
ହଁ ମୁଁ ତ ବର୍ତ୍ତମାନ ଖାଇକି ଜଷ୍ଟ ଉଠିଲି। ଏବଂ ଆପଣଙ୍କ ଆପଣ ତ କେତେବେଳେ ମଧ୍ୟ କଲ କରୁନାହାନ୍ତି? ତେଣୁ ଆପଣଙ୍କର କଥା ମନେ ପଡିଗଲା। ସେଥିପାଇଁ ଆପଣଙ୍କୁ କଲ୍ ଟିକେ କରିବି ବୋଲି ଭାବିଦେଲି।
ହଉ ଧନ୍ୟବାଦ ଭାଇ ମନେ ରଖିଥିବାରୁ ଭାଇ
ଆଚ୍ଛା କଣ ଖାଇଲେ ଆଜି?
ମୁଁ ମାଂସ ତରକାରୀ ସହ ଦୁଇ ପଟ ରୁଟି।
ଆଚ୍ଛା ଆଛା ଆରେ ମାଂସ ଖାଉଛନ୍ତି? ବା ବା ବା ବହୁତୁ ପ୍ରଟିନ୍ ଯୁକ୍ତ ଖାଦ୍ୟ ଖାଉଛନ୍ତି ଆପଣ।
ହଁ ଖାଇବାକୁ ପଡେ। ଦେହ ସୁସ୍ଥ ରଖିବା ପାଇଁ ଆପଣ କଣ ଖାଇଲେ?
ମୁଁ ବର୍ତ୍ତମାନ ଭାତ, ଡାଲି, ଛତୁ ତରକାରୀ ଏବଂ ମିକ୍ସର୍।
ଆ ଇଏ ତ ଗୋଟେ ବଢିଆ ଖାଦ୍ୟ।
ଆରେ ବେଳେ ବେଳେ ଏମିତି ଖାଇଥାଏ ପ୍ରତ୍ୟେକ ଦିନ ତ ଖାଇବାକୁ ଏମିତି ମିଳିନଥାଏ। ତେଣୁକରି ପ୍ରତ୍ୟେକ ସପ୍ତାହ ପ୍ରତ୍ୟେକ ସପ୍ତାହରେ ଗୋଟେ ଦିନ କି ଦୁଇ ଦିନ ଭଲ ଭାବେ ଖାଦ୍ୟ କରିିକି ଖାଇବାକୁ ପଡିଥାଏ।
ଠିକ ଠିକ ଏପରି ଖାଇବା ଦରକାର।
ଆଚ୍ଛା ଚିକେନ ତରକାରୀ ଆପଣ କରିଥିଲେ କି?
ନାଇଁ ନାଇଁ ମୋ ମାଉସୀ କରିଥିଲେ ମୁଁ ଖାଇଥିଲି।
ଆଚ୍ଛା ତୁମେ ମାଉସୀଙ୍କ ଘରେ ଅଛ କି?
ହଁ ମୁଁ ଏବେ ମାଉସୀଙ୍କ ଘର ଅଛି।
ଆଚ୍ଛା ଚିକେନ ତରକାରୀ କେମିତି କରାଯାଏ ଟିକେ କହିପାରିବ କି ରୁଦ୍ର?
ଚିକେନ ତରକାରୀ ମୁଁ ଯାହା ଜାଣିବାରେ ପ୍ରଥମେ ଆପଣ ମାଂସ ନେଇକି ଆସିବେ।
ଆଚ୍ଛା ଆଚ୍ଛା ଆଚ୍ଛା ତୁମେ ଆଜି କେତେ କିଲ ମାଂସ ଆଣିଥିଲ?
ପ୍ରାୟ ଏକ କିଲ।
ଆଉ ତାପରେ କଣ କରିବ କୁହନ୍ତୁ?
ଆପଣ ମାଂସରେ ଲୁଣ ଲୁଣ, ହଳଦୀ, ମରିଚ ଗୁଣ୍ଡ ଏବଂ ଯାହା ଅନ୍ୟାନ୍ୟ ମସଲା ଅଛି ତାକୁ ପ୍ରଥମେ ମିଶାଇ ଗୋଳାଇ ରଖିବେ।
ହଁ ହଁ ଠିକ କଥା କହିଲେ।
ତାପରେ ଆପଣ ତାହାକୁ କରେଇରେ ବସେଇ ତେଲ ପକାଇ ତାକୁ ଭାଜିବେ।
ଆଚ୍ଛା ଆଚ୍ଛା ମୋ ମୁଁ ଯାହା ଭାବିବାରେ ତ ଏକ କେଜି ମାଂସରେ କେତିକି ଲୁଣ, ହଳଦୀ କେତିକି କେତିକି ପକେଇବା?
ପ୍ରାୟ ଦଶ ଗ୍ରାମ ଲୁଣ। ପାଞ୍ଚରୁ ସାତ ଗ୍ରାମ ହଳଦୀ ଗୁଣ୍ଡ ପନ୍ଦରରୁୁ ସତର ଗ୍ରାମ ମରିଚ ଗୁଣ୍ଡ ଆଉ ମସଲା ଆପଣଙ୍କ ନିଜ ହିସାବରେ ନେଇପାରିବେ। ପାଣି ଦବା
ହଁ ଠିକ କଥା କହିଲେ। ଆଚ୍ଛା ତୁମେ ଚିକେନ ଫ୍ରାଏ କରୁଛ ନା ତରକାରୀ କରିଲ?
ମୁଁ ଆଜ୍ଞା ଝୋଳ କରିିବି ମୁଁ ଖାଇଚି ପାଣି ଦେଇକି ମୋତେ ଝୋଳ ଖାଇବା ବହୁତ ପସନ୍ଦ ସେଥିପାଇଁ ମୁଁ ଝୋଳ ଖାଏ।
ଆଚ୍ଛା ଆଚ୍ଛା ଆଚ୍ଛା କେଉଁ ତେଲ ଆପଣ ବ୍ୟବହାର କରନ୍ତି?
ଆଜ୍ଞା ଇଣ୍ଡିଆର ନମ୍ବର ୱାନ୍ ବ୍ରାଣ୍ଡ ଫ୍ରିଡ଼ମ ତେଲ।
ଆଚ୍ଛା ଆଚ୍ଛା ଆରେ ଆମେ ବି ସେ ଫିଡମ ବ୍ୟବହାର ଆଚ୍ଛା ଜଡା ତେଲ ବ୍ୟବହାର କଲେ ହବନି କି?
ଜଡା ତେଲ ତ ମୁଁ ଜାଣି ନାହିଁ
ଆଚ୍ଛା ଆଚ୍ଛା ମୁଁ ଭାବୁଥିଲି ଯେ ମୁଁ ମତେ ଜଣ ପଚାରିଲେ ତ ଖାଦ୍ୟରେ ଜଡା ତେଲ ପକା ଯାଏ କି ନାଇଁ? ତ ମୁଁ କହିଲି ନାଇଁ ଖାଦ୍ୟର ଜଡା ତେଲ ପକା ଯାଏ ନାହିଁ ତା କେବଳ ଇନ୍ଧନ ମାନେ ଆମର ଯେମିତି ପୂଜା ପୂଜାର ଦୀପ ପାଇଁ ଜଳାଯାଏ ତାହିିଁ ମୁଁ କହିଦେଲି।
ଆପଣ ଜଡା ତେଲ ହଁ ଆପଣ ଠିକ କହିଛନ୍ତି ଜଡା ତେଲକୁ ଆପଣ ଗୋଡ ହାତ ଯଦି ବଥଉ ଥାଏ ତାହେଲେ ଆପଣ ମଧ୍ୟ ମାଲିସ କରିପାରିବେ।
ଆଚ୍ଛା ଏମିତି କି? ଆଚ୍ଛା ଆଚ୍ଛା ଆଚ୍ଛା ଆଉ କଣ କରୁଛ। ଗୋଟେ ଫିଷ୍ଟ ଡି କରିବା କି ସାଙ୍ଗ
ସାଙ୍ଗ ବଣଭୋଜି ହେଲା ଗୋଟେ ବହୁତ ବଢିଆ କାମ। ମିଶିକି କରିବା ଦରକାର ସାଙ୍ଗସାଥି ମାନଙ୍କୁ କହିବା ଦକାର।
ଆଚ୍ଛା ପ୍ରାୟ କେତେଜଣ ମିଶିକି କରିବା?
ସ୍କୁଲ ରେ ପଢୁ ନଥିଲେ କି, ଆମ ଦା ଦଶ ରୁ ବାର ଜଣ ମିଶିକି କରିବା।
ଆଚ୍ଛା କଣ କଣ ଖାଦ୍ୟ କରିବା ଟିକେ କହିପାରିବ କି?
ଖାଦ୍ୟ ହିସାବରେ ସମସ୍ତଙ୍କ ପସନ୍ଦ ପ୍ରାୟ ମାଂସ। ଭାତ ଡାଲି ମାଂସ ଝୋଳ ଗୋଟେ କରିବା। ଆପଣ ଆଉ କଣ କରିବେ ଆପଣ କଣ କହିବାକୁ ଚାହୁଁଛନ୍ତି ଆଉ ଆଉ କଣ ଆଇଟମ୍?
ହଁ ହଁ ଯଦି ଯୋଉମାନେ ଆମିଷ ଖାଉନାହାଁନ୍ତି ସେମାନଙ୍କ ପାଇଁ ନିରାମିଷ କଣ କରିବାକୁ ପଡ଼ିବ ନା?
ହଁ ଠିକ କହିଲ ଏଇଟା ତ ମୋ ମନେ ରେ ନଥିଲା।
ତ ସେ-ସେମାନଙ୍କ ପାଇଁ କଣ ଗୋଟେ କରିବାକୁ ପଡିବ। ତ କଣ
ହେଲେ କାହାକୁ ତ ଛତୁ ପସନ୍ଦ। କାହାକୁ ତ ପନିର ପସନ୍ଦ ସେଇଟା ଆମକୁ ପଚାରିବାକୁ ପଡିବ ଭାଇ?
ହଁ ହଁ ଠିକ କଥା କହିଲ ଯଦି ଛତୁ ଆଣିବା ଛତୁ ତରକାରୀ କରିବା। ଯଦି ପା-ପନିର ଆଣିବା ତ ଖୁର୍ମା କରିବାକୁ ପଡିବ।
ମୁଁ ଭାବୁଥିଲି ପନିର ଖୁର୍ମା ତ ସମସ୍ତେ କରୁଚନ୍ତି। ଆମେ ଟିକେ ପନିର ଚିପ୍ସ କରିବା କି?
ଛାଣିକିରି?
ହଁ ହଁ ଗୋଟେ କୁର୍କୁରି ଷ୍ଟାଇଲ ରେ।
କୁକୁର୍ରେ ଷ୍ଟାଇଲରେ ଆଚ୍ଛା ତୁମକୁ ଆସେ କି କୁକୁରେ ଷ୍ଟାଇଲରେ ପନିର ଛଣା କରିବାର?
ମୁଁ ଅ-ଅନଲାଇନ୍ ମାଧ୍ୟମରେ ଦେଖିଚି କେବେ କରିନାହିଁ। ଚେଷ୍ଟା କରିବା।
ଆଚ୍ଛା ଆଚ୍ଛା ହଉ ତାହଲେ ଟଙ୍କା କେତେ ଟଙ୍କା ପକେଇବା?
ମୋ ହିସାବରେ ପ୍ରାୟ ଦୁଇଶହ ରୁ ତିନିଶହ ଟଙ୍କା ମୁଣ୍ଡ ପିଛା।
ହଁ ହଁ ଠିକ ଏ ଠିକ କଥା କହିଲ। ହଁ ମୋ-ମୋ-ମୋ ଅନୁସାରେ ହେଇଯିବ ବୋଧେ।
ଏବେ ତ ଯାହା ଦର ଦାମ ବଢିଛି, ତମେ ଜାଣିଛ? ତା ହିସାବରେ ଯଦି କମ ଦେବା ଆମ ହାତକୁ ହିଁ ଲାଗିବ।
ହଁ ପ୍ରତ୍ୟେକ ଦ୍ରବ୍ୟରେ ଯାହାକି ତେଲ ଯେପରିକି ଦଶରୁୁ କୋଡିଏ ଟଙ୍କା ବୃଦ୍ଧି ପାଇଛି ଏବଂ ମସଲା ଗୁଣ୍ଡ ମରି ରୁଚି ଗୁଣ୍ଡ, ହଳଦୀ ଗୁଣ୍ଡ ପ୍ରତ୍ୟେକରେ ପ୍ରତ୍ୟେକରେ ଦର ବୃଦ୍ଧି ପାଇଚି। ପ୍ଲସ୍ ତାର ୱେଟ୍ କମେଇ ଦେଇଛନ୍ତି ଏବଂ ଲୁଣ ପକେଟ୍ ଏବଂ ପାନ୍ ପାଞ୍ଚ ଟଙ୍କା ଥିଲା ବର୍ତ୍ତମାନ ସାତ ଟଙ୍କା ହେଇଗଲାଣି। ତ ପ୍ରତ୍ୟେକ ଦ୍ରବ୍ୟ ବଢ଼ିଯାଇଛି।
ସେଇ ହିସାବରେ ଆମକୁ ଅଧିକ ରଖିବାକୁ ପଡିବ ଭାଇ।
କମ ଆ ରୁ ଖାଦ୍ୟ ଯୋଉ ପ୍ରସ୍ତୁତ କରିବାକୁ ଇନ୍ଧନ ଯାହାକି ଗ୍ୟାସ ତାହାର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏବଂ ମିଳି ମିଳିବାକୁ ନାହିଁ। ଏବଂ ଏବେ ଯୋଉ ଯୁଦ୍ଧ ଲାଗିଚି ନା ସେଥିପାଇଁ ଗ୍ୟାସ ମିଳୁନାହିଁ ବୋଧେ?
ହଁ ହଁ ମୁଁ ହେଲେ ମ ଏପରି କେ କାର୍ଯ୍ୟକ୍ରମ କେତେ ଏ ନ୍ୟୁଜ ଚ୍ୟାନେଲ ରୁ ଶୁଣିଛି।
ଆଚ୍ଛା ଆଉ ତୁମେ କଣ କଣ ଖାଇଲ ଆଜି?
ମୁଁ ତ ଚିକେନ ଆଉ ମାନ୍ ଖାଇଥିଲି ତା ସହିତ ଚିଙ୍ଗୁଡି ମଧ୍ୟ ଟିକେ ଖାଇଛି। ଆପଣ ବାଗାଦା ଚିଙ୍ଗୁଡି ଯୋଉ ବଡ ବଡ ଥାଏ ନା ଯୋଉ ଗୋଡ ହାତ ତାର ଟିକେ ବଡ ଥାଏ ଖାଇବାକୁ ବହୁତ ସ୍ଵାଦିଷ୍ଟ। ଆପଣ ଥରେ ଟ୍ରା ଏଁ ତ୍ ଆଁ ଘରେ ଟ୍ରାଏ କରନ୍ତୁ।
ଆରେ ମୁଁ ଆମିଷ ଖାଇ ନାଇଁ ପରା ମୁଁ ନିରାମିଷ। ତେଣୁକରି ଆମ ଘରେ ପ୍ର କେବେ ବି ଆମିଷ ଆସେ ନାହିଁ।
ଏପରିକି।
ହଁ ହଁ ଆରେ ଏଇ ଚାରି ମାସ ହେଲା ମୁଁ ଆମିଷ ଆଉ ଖାଉ ନାହିଁ, କଣ କରିବି ଆମ ଚେ ମନକୁ ପସନ୍ଦ ଆସିଲା ନାହି ଆମିଷ ଖାଇବାକୁ ତେଣୁକରି ଆଉ ଆମିଷ ଖାଇନାହିଁ।
ଆପଣ କଣ ଆଧ୍ୟାତ୍ମିକ ଶକ୍ତି ଆଡେ ଆ ଆଗକୁ ବଢୁଛନ୍ତି କି?
ହଁ ସେପରି ହିଁ କିଛି। ଆଚ୍ଛା ସେ ବାଗଦା ଚିଙ୍ଗୁଡିର ଦର କେତେ ପଡିଥିଲା ଆଜି?
ଆଜି ପ୍ରାୟ ଷାଠିଏରୁୁ ସତୁରୀ ଦାମ ବଢି ଯାଇଚି ଗତକାଲି ଥିଲା ଚା ଚାରିଶହ ପଚାଶେ ଆଜି ଆଣିଲା ବେଳକୁ ପାଆଶହ ଦଶ କିମ୍ବା କୋଡ଼ିଏ ହୋଇଗଲାଣି।
ଆରେ କଣ କରିବା ମନ ଇଚ୍ଛା ସେ ଦରଦାମ ବୃଦ୍ଧି କରୁଛନ୍ତି ଚାଷୀ ମାନେ ମଧ୍ୟ ତ କଣ କରି କିଛି ତ କହିହବନି ନା ଯାହା ବି ଆଣିକି ଖାଦ୍ୟ ପରି କରିବଲ ଖାଇବାକୁ ପଡିବ।
କେବେ କେମିତି ମନ ପସନ୍ଦର ଖାଦ୍ୟ ଖାଇବା କଥା ମାସରେ କି ଦୁଇ ମାସରେ ଖାଇଦେଲେ ମନ ବୁଝ ଯେ
ହଁ ହଁ। ଆଚ୍ଛା ଚିଙ୍ଗୁଡି କଣ ଭାଜିକି ଖାଇଥିଲେ ନା ଫ୍ରାଏ କରିକି ଖାଇଥିଲେ।
ନାଇଁ ଆମକୁ ଏଇଠି ଗୋଟେ ଆମର ଏଇଠି ଗୋଟେ ପ୍ରସୂତ ଖାଦ୍ୟ ପ୍ରସ୍ତୁତ ହୋଉଚି ଗୋଟେ ଗୋଟେ ଚିଙ୍ଗୁଡି ଘାଣ୍ଟ ହୁଏ ଏଇଠି। ହଁ ସେଟା କିପରି ବନାଯାଏ ମୁଁ ଆପଣଙ୍କୁ କହିବି କି?
ହଁ କୁହନ୍ତୁ କୁହନ୍ତୁ ଏହା ତ
ଚିଙ୍ଗୁଡି ଘାଣ୍ଟ ସହିତ ଆପଣଙ୍କୁ ଗୋଟେ ପୋଇଶାଗ ଆମର ଏଠି ମିଳେ ପୋଇଶାଗ ପକେଇକି ପ୍ରସ୍ତୁତ କ କରିବେ ଓ କି ସ୍ୱାଦିଷ୍ଟ ତା ସହିତ ମଲେଇ ନଡିଆର ରସ ଟିକେ ଦେବେ ଓ ଆପଣ ଆଙ୍ଗୁ ଲି ଚାଟି ଚାଟି ଖାଇବେ। ହଁ ଆପଣ ଟ୍ରାଏ କରନ୍ତୁ ଗୋଟେ ଥର ଘରେ।
ଆଚ୍ଛା ସେଇ ଯେଉଁ ଚିଙ୍ଗୁଡ଼ି ଘାଣ୍ଟରେ କଣ କଣ ଦ୍ରବ୍ୟ ପଡ଼ୁଚି କହିପାରିବ କି?
ହଁ ଚିଙ୍ଗୁଡି ଆପଣ ନେଇକି ଆସିବେ ତା ସହିତ ଆମର ଯୋଉ ଘାଣ୍ଟରେ ଯୋଉ ପରିବା ପଡେ ଯତ୍ ଯଥା ଆଳୁ, ବାଇଗଣ, ବୋଇତାଲୁ। ଆଉ ଶା ପୋଇ ଶାଗ, ଚଣା ଯାଇ। ଏପରି କିଛି
ଆଛା ଆଛା ହଁ ସତତା କହିଲେ ଆପଣ। ମୁ ଭିିସ୍ ମୁ ଭିି ଏପରି କିଛି କାର୍ଯ୍ୟ ଶିଖିଥାଏ କାରଣ ମୋତେ ବି ଫ୍ୟୁଚରରେ ଆବଶ୍ୟକ ପଡ଼ିବ।
ହଁ ଆଉ ତମର କଣ ନିରାମିଷରେ କଣ ଭଲ ଖାଦ୍ୟ ରହେ ତମେ ମତେ କହିପାରିବ କି? କାହିଁକି ନା ଆ କୁ ଶ୍ରାବଣ ମାସ ଆସୁ
ଆରେ ଶ୍ରାବଣ ମାସରେ ତ ପ୍ରତ୍ୟେକ ଲୋକ ବାଇଗଣ ଭଜା ହିଁ ଖାଇଥାନ୍ତି। କାରଣ ବାଇଗଣ ଶ୍ରାବଣ ମାସରେ ଯୋଉମାନେ ବୋଲବମ୍ ଯାଇନାଇ ସେମାନ ବାଇଗଣ ନିହାତି ଆବଶ୍ୟକ। ତେଣୁକରି ବାଇଗଣ ଭଜା ବାଇଗଣ ଭତ୍ତା ଇତ୍ୟାଦି ବୋହୁତ ଟେଷ୍ଟ ଲାଗେ ଖାଇବାକୁ।
ମୋର ବାଇଗଣ ଦେହରେ ଟିକେ ଯାଏନି, ସେଥିପାଇଁ ଆଉ କଣ ପରିବା ଅଛି ଆପଣଙ୍କୁ କହିପାରି ଯାହା ଖାଇବାକୁ ସ୍ଵାଦିଷ୍ଟ ସହିତ ହିତକର ମଧ୍ୟ?
ହଁ ହଁ ଆପଣ ଘାଣ୍ଟ ତରକାରୀ ଖାଇଛନ୍ତି କି?
ହଁ ମୁଁ ସାଧା ଘାଣ୍ଟ କେବେ ଖାଇ ନାହିଁ ମାତ୍ର ମୁଁ ଆମିଷ ଘାଣ୍ଟ ପ୍ରାୟ ଖାଏ।
ଆରେ ସା ସାଧା ତରକାରୀ ଘାଣ୍ଟ ଟିକେ ଥରେ କରିକି ଖାଆନ୍ତୁ। ବହୁତ ବଢିଆ ଟେଷ୍ଟ ଲାଗିବ।
ଓ ଏପରି କି
ହଁ ହଁ।
ହେଲେ ଆପଣ ଏଇ ଚାରି ମାସରେ କେତେ ଥର ସାଦା ତରକାରୀ କରିକି ଖାଇଛନ୍ତି?
ପ୍ରାୟତଃ ପ୍ରତ୍ୟେକ ମାସରେ ଆମ ଘରେ ଛଅରୁ ସାତ ଥର ଘାଣ୍ଟ ତରକାରୀ ହୋଇଥାଏ। ପ୍ରତ୍ୟେକ ସପ୍ତାହରେ ପ୍ରାୟ ଦୁଇଥର ହେଇଥାଏ ଘାଣ୍ଟ ତରକାରୀ।
ଘାଣ୍ଟ ତରକାରୀ ଖାଇ ଆପଣଙ୍କୁ ବୋର୍ ଲାଗେ ନାହିଁ।
ଅ ସମସ୍ତ ପ୍ରକାର ଫ୍ରେଶ ପନିପରିବା ଯାହାକି ଚାଷୀ ମାନଙ୍କ ଠାରୁ ଆଣିଥାଏ। ସେଇ ଦ୍ରବ୍ୟ ପ-ପକେଇକି ଖା-ଖାଦ୍ୟ ଖାଇଥାଉ ତ ବୋରିଂ କାହିଁକି ଲାଗିବ ଆଉ।
ଭାଇ ଆମେ ତ ଆସି ସହରରେ ରହି- ରହିଲୁ ଆମକୁ ସଜ ପନିପରିବା ମିଳିନଥାଏ। ତେଣୁ କରି ଆମେ ତ ଘାଣ୍ଟ କୁ ବେଶୀ ଖାଇ ନଥାଉ ଏମିତି ଆ-ଆମିଷ ନେଇକି ଆସିଯାଉ ମ ମନ ବି ବୁଝିଯାଏ, ପାରିବା ରେଟ ତ ବଢିଛି ସେଥିପାଇଁ ଆମିଶ ଆ କି ଆମେ ଖାଇଦଉୁ ଅଧିକାଂଶ।
ଆଚ୍ଛା ଆଛା ହଉ ତୁମେ ତ ବଡ ବଡିଆ ଲୋକ। ଆଉ କଣ କରିପାରିବୁ ତୁମେ ବାଗେଦା ଚିଙ୍ଗୁଡି ଦେଶୀ ମଟନ ଦେଶୀ ଚିକେନ ଏମିତି ହିଁ ଖାଇବ। ଆମର କାହିଁ ସେ ଭାଗ୍ୟ।
ସେ ଭାଗ୍ୟ ସିନା ନାଇଁ ଆମର ଆରେ ସେଠି ପରେ ଆମର ସଜ ଜିନିଷ ମିଳୁନାହିଁ ଆମେ କରିବୁ କଣ ବା ବାଧ୍ୟ ହୋଇକି ଆମେ ମଧ୍ୟ ତାହା ଆଣୁ।
ଆଚ୍ଛା ମୁଁ ମୁଁ ତୁମ ପାଇଁ ପଠେଇ ଦେବି କି ସଜ ପରିବା?
ହଁ ଆପଣ କଣ ଜାଣିଛନ୍ତି କି ଭଲ ସରଜ ପରିବା କେଉଁଠି ମିଳେ?
ହଁ ଆମର ଏଇ ଜଣେ ଚାଷ-ଚାଷ କାର୍ଯ୍ୟ କରନ୍ତି। ତାଙ୍କ ପାଖରେ ବହୁତ ଭଲ ଚାଷ ହୋଇଥାଏ ଏବଂ ବହୁତ ଭଲ ପରିବା ମଧ୍ୟ ମିଳିଥାଏ।
କଣ ତାହା ବେଶୀ ଦିନ ଯାଏ ଷ୍ଟୋର କରି ରଖିହେବ?
ହଁ ରଖି ହବ। ଆପଣଙ୍କର ଫ୍ରିଜ ଅଛି ମାନେ ଯାହାର ଚାରି ରୁ ପାଞ୍ଚ ଦିନ ରଖିହବ।
ଏମିତି କି ତାହେଲେ ପଠାଅ ପଠାଅ ଆମର ଏଠି ମିଳେନାହିଁ।
ହଁ ହଁ ଠିକ ଅଛି ଆଚ୍ଛା ରୁଦ୍ର ମୁଁ ଟିକେ ରଖୁଛି। ତ ମୋର ମା ଡାକିଲେଣି ମତେ କିଛି କାର୍ଯ୍ୟ କରିବାକୁ ପଡିବ।
ହଉ ଧନ୍ୟବାଦ ଆପଣଙ୍କ ସହିତ ଖତା ହେଇ ମତେ ଖୁସି ଲାଗିଲା।
ରହୁଛି।